ଜଗନ୍ନାଥ ଆଜ୍ଞା ନମସ୍କାର ଶୁଭ ସକାଳ।
ହଁ ନାଁ।
ଶୁଭ ସକାଳ ଆଉ ଆପଣ ଏବେ ମହାବିଦ୍ୟାଳୟରେ କଣ କରୁଛନ୍ତି ଆପଣଙ୍କର ଆଉ କିଛି କ୍ଲାସ ନାହିଁ?
ଆଜ୍ଞା ମୁଁ ସବୁ ତକ କ୍ଲାସ ସାରି ଦେଖି ଆଜ୍ଞା ହ୍ୟାଲୋ।
ଆଜ୍ଞା ଆଜ୍ଞା ଶୁଭୁଛି।
ହ୍ୟାଲୋ। ଆଜ୍ଞା ଠିକ ଅଛି ଆଉ ଆପଣଙ୍କର ସେଇ ଯୋଉ ଅଳା ମିତ୍ର ଭବି ଚକିଆ ଯାନ ଚଳେଇବେ ଏବେ
ସିଏ ତ ଆପଣ ଜାଣିଥିବେ ସିଏ ଟିକେ ମହିଳା ମିତ୍ର ମୋର ଆଉ ଜଣେ ମହିଳା ମିତ୍ର କଉଭଳିଆ ଟିକେ ଥାନ ଅଛନ୍ତି ତ ସିଏ ବି ଏବେ ତାଙ୍କର ଦୁଇଟି ପୁରୁଷ ମିତ୍ରଙ୍କ ସହିତ ବସି ହେଇକି ଗପୁଛନ୍ତି ଆଉ।
ଓ ଆମର ସେ ଯୋଉ -ସେ -ଯୋଉ -ସେଥିରେ ସେ ଯୋଉ ଫମ ଯେବେ ନାହାଁନ୍ତି ସେ କମନ କରୁଛ ଆମର
ନାଇଁ ନାଇଁ ନାଇଁ କମନ କମନ ପୁରୁଷ ଆମର ନାହାନ୍ତି। ସେଇ ପୁରୁଷ ମିତ୍ର ଟା ଆଜି ଆସିନାହାନ୍ତି। ମୁଁ ପଚାରି ସାରିଲିଣି ଆମର ମହିଳା ମିତ୍ରଙ୍କୁ।
ସ୍କଲରଶିପ ରେ ମେଣ୍ଢା, ଛେଳିକୁ
କାଟିବା ପାଇଁ ଆଜ୍ଞା ଆଜ୍ଞା ନାଇଁ ନାଇଁ ମେ ଏତେ ଲାଗୁଛି ଆମର ସେ ପୁରୁଷ ମିତ୍ର ଜଣକ ଦୋକାନ ଯାଇଥିବେ ଯେହେତୁ ଯେହେତୁ ସେ ତାଙ୍କର ପିତାଶ୍ରୀଙ୍କୁ ବହୁତ ସାହାଯ୍ୟ କରୁଛନ୍ତି ଦୋକାନ ଦୋକାନରେ ସେଥିପାଇଁ ସେ ବୋଧେ ଦୋକାନ ଚାଲି ଯାଇଥିବେ?
ଆଜ୍ଞା ହଁ
ଆଜ୍ଞା।
ଆପଣ କିଛି ଜାଣିଛନ୍ତି ଆପଣ?
ଆଜ୍ଞା ଆଜ୍ଞା ମୁଁ କାଲି ସେଇ ପୁରୁଷ ମିତ୍ରଙ୍କୁ ମୋର ପଚାରୁଥିଲି କି ଆପଣ ବିଶ୍ୱବିଦ୍ୟାଳୟ କେବେ ଯିବେ କି ନାହିଁ କିନ୍ତୁ ସିଏ ତାକୁ ଦେଖିବିଲେନି। ତ ମୁଁ ମୁଁ ସେଇଥିପାଇଁ ତାକୁ କାଟିଦେଲି।
ଓହୋ ଆପଣ ସେଇଥି
ପୁରୁଷ ମିତ୍ର ଜଣଙ୍କ ବହୁତ ବିଜି ଅଛନ୍ତି।
ଓହୋ।
ଆଜ୍ଞା ଆଜ୍ଞା।
ଅଥଚ ଫିଲ୍ କରି କାଟିଦେଲେ। ଆପଣ।
ନାଇଁ ଲଜିତା ଫିଲ୍ କଲିନି ମତେ ଲାଗି ଆଜ୍ଞା ଆଜ୍ଞା ମତେ ଭଲ ଲାଗିଲାନି। ଏଇ ବ୍ୟବହାର ମତେ ତାଙ୍କର ବହୁତ ଖରାପ ଲାଗିଲା ତ ମୁଁ ତାଙ୍କୁ ଯେବେ ଯେବେ ଦେଖାହେବି ସେବେ ତାଙ୍କୁ କହିବି କି ଆପଣ ଏମିତିଆ କଥାବାର୍ତ୍ତା କଲେ ମୁଁ ଆପଣଙ୍କ ସହିତ ଯୋଗାଯୋଗ କରିବି ନାହିଁ।
ଆପଣ ଆଜି ସକାଳଫେ କେତେଠାରୁ ଉଠିକି ଆପଣ ମହାବିଦ୍ୟାଳୟ ଆସିଲେ କେତେଟାରେ ଉଠିକି?
ଆପ୍ ଆପଣ ଆଜି ଗୋଟେ କଥା ଜାଣିଛନ୍ତି ସୂର୍ଯ୍ୟ ଆଜି ପଶ୍ଚିମ ଦିଗରୁ ଉଦୟ ହେଇଛନ୍ତି। କାରଣ ମୁଁ ଆଜି ଉଠିଛି ସାଢେ ତିନିଟା ରାତିରୁ। ଆଜ୍ଞା ଆଜି ବର୍ଷା ହଉଥିଲା ଆପଣ ଜାଣିଥିବେ ରାତି ସାରା।
ସେଟା ତ ହବାର ସମ୍ଭବନ ଆଜ୍ଞା।
ଆପଣ ଆଜ୍ଞା। ରା ରାତିସାରା ବର୍ଷା ଯେହେତୁ ହେଇଛି ତ କଣ ହେଇଛି ନା ଲାଇନ୍ ଟା ବାରମ୍ବାର କଟୁଥିଲା ଆଉ ଆସୁଥିଲା। ସେଥିପାଇଁ ମୁଁ ଟିକେ ହଁ ଶୋଇପାରିଲି ନାହିଁ। ଯେହେତୁ ଲାଇନ୍ କଟିଗଲା ମତେ ବହୁତ ଜୋରରେ ଗରମ ହେଲା। ତ ମୁଁ ଆଉ ଶୋଇପାରିଲିନି। ତ ସେଥିପାଇଁ ମୁଁ ଉଠି ପଡିଲି। ସାଢେ ତିନିଟା ରାତିରୁ ତାପରେ ଉଠିକି ଇଷ୍ଟାଗ୍ରାମ ଚଲେଇଲି। ଇଷ୍ଟାଗ୍ରାମ ଚଲେଇସାରିଲା ପରେ ତାପରେ ମତେ ଇଚ୍ଛା ହେଲା କି ମୁଁ ଯାଉଛି ଟିକେ ପଢିବି। ତ ମୁଁ ସେଥିପାଇଁ ପଢା ପଢି କଲି। ଟିକେ ନୋଟସ୍ ଲେଖିଦେଲି। କମ୍ପ୍ୟୁଟର୍ କ୍ଲାସ୍ ଏଥର ଯାଉଚି ଆଜ୍ଞା ତାପରେ ସେଇଟା ଲେଖି ସାରିକି ତାପରେ ପୁଣି ଘାଣ୍ଟିଲି ଘାଣ୍ଟିଲି ଘାଣ୍ଟିଲି ତାପରେ ସେଇଠୁ ଅ ତାପରେ ସେଠୁ କଲେଜ ଯିବା ପାଇଁ ରେଡି ହେଲି ଆଉ। ଆପଣ? ।
ହଁ ଆମେ ଆଜ୍ଞା ସକାଳ ସାଢେ ଆଠଟାରେ ଉ ଠିକ୍ ସାଢ଼େ ଆଠଟାରେ ମୁଁ ଉଠିକି ବ୍ରସ୍ ମୁଁ ଆାମ ମହାବିଦ୍ୟାଳୟ କୁ ଗମନ ଗମନ କଲା ବେଳେ ହାଲକା ହାଲକା ଝିପିଝିପି ବ ବର୍ଷା ରେ ମୁଁ ଟିକେ
ଆଜ୍ଞା।
ଆଜ୍ଞା, ତ ଏବେ ସବୁ ସାରିକି ଆମେ ସବୁ ଆମ୍ଭେ ମାନେ ସବୁ ବସିଚୁ। ମୁଁ ଆଜି ଖାଇଥିଲି ଯୋଉ ମୁଁ
ଆଜ୍ଞା ଆଜ୍ଞା ୟା ପୂର୍ବରୁ ଆପଣ କହୁଥିଲେ ଆପଣ ଚୁଡା କଦଳୀ ଖାଇଥିଲେ ବୋଲି।
ଉଠିଲି ସକାଳ ସାଢେ ଆଠଟାରେ। ଏବେ ଏବେ ଆମକୁ ଆମେ ଖାଇଲୁ ମହାକାଳୀ ଛତୁଆ। ଆ ସେଇଟା ବହୁତ ଭଲ ଇଏଟା।
ଆପଣ କଣ ଶୁଣନ୍ତୁ ଶୁଣନ୍ତୁ ଆପଣ କଣ ଟିଫିନ ନେ ଟିଫିନ ରେ ପୁରେଇକି ନେଇଥିଲେ କି? ଆପଣ କଣ ଟିଫିନରେ ପୁରେ
ମୋର ଏଇ ଛତୁଆ ଟା ନେଇକି ଯାଏ। ମହାକାଳୀ ଛତୁଆ ଟା ନେଇଥାଏ। ମତେ ସେଇଟା ବହୁତ ପସନ୍ଦ ସେଇଟା।
ଆଜ୍ଞା ଆଜ୍ଞା କିନ୍ତୁ ମତେ ଆପଣଙ୍କ କଥା ଟାକୁ କାଟିବାକୁ କ୍ଷ କ୍ଷମା କରିବେ। ଏଇ ଦୁଃଶାଆସନ ପାଇଁ ମତେ କ୍ଷମା କରିବେ। କାରଣ ଟିକେ ମହାକାଳୀ ଛତୁଆ ନାହିଁ ମୁଁ ଟିକେ କସ୍ତୁ ରୀ ଛତୁଆ ଖାଏ।
ଓହୋ ଆପଣ ଯୋ ତୁଆ ଖାଉନାହାନ୍ତି ଆପଣ ଅଙ୍ଗନବାଡି ଛତୁଆ।
ଅଙ୍ଗନବାଡି ଛତୁଆ ମତେ ମିଳୁନି ଆଜ୍ଞା। ମତେ କେବଳ ଅଣ୍ଡା ମିଳୁଛି ଆଉ ମୁଢି ମିଳୁଛି ଆଉ ବୁଟ ମିଳୁଛି। ମିଳୁଛି। ତା ବୋଲି ନୁହେଁ କି ମତେ ଛତୁଆ ମିଳୁଛି। ମୁଁ କଣ
ହଁ ତ ଆପଣ ସେ ଯୋଉ ଅଣ୍ଡା ଆପ ଯୋଉ ଖାଉଛନ୍ତି ସେ ଅଣ୍ଡା ତ ଆପଣଙ୍କୁ କେମତି ।
ଅଣ୍ଡାଟା ଅଣ୍ଡା ଆଜ୍ଞା ଆଜ୍ଞା ମୁଁ କହୁଛି ଆପ ଣଙ୍କୁ ଅଣ୍ଡା ଟା ଦେଖିବାକୁ ଅଣ୍ଡା କୃତି ଆଉ ଅଣ୍ଡା ଭିତରେ ଅଛି କେଶର ଅଣ୍ଡା ଅଣ୍ଡାର ବାହାର ଜିନିଷ ହଉଛି ଟିକେ ଧଳା ଧଳା ଦେଖା ଯାଏ ଆଉ ଭିତର ଜିନିଷ ୟେଲୋ ୟେଲୋ କଲର ହଳଦିଆ କଲର ର ଦେଖାଯାଏ ଆପଣ ସେ ହ ହଳଦିଆର କଲର ଯୋଉ ଆମର ରହିଲା କେଶର। କେଶର ଆଜ୍ଞା ଆଜ୍ଞା। କେଶର ଟା କେଶର ଟା ଦେହ ପାଇଁ ମାନେ ଭଲ। ମୋଟା ହେଇଯିବେ ଆଜ୍ଞା ଆଜ୍ଞା ସେଇଟା ଖାଇଲେ ମୋଟା ଟା ହେଇଯିବ ଆଉ ସେ ଯୋଉ ଧଳା ଧଳା ଅଂଶ ଟା ଯଦି ଖାଇବେ ଧଳା ଖାଇଲେ ଆପଣ ଙ୍କୁ କଣ ପ୍ରୋଟିନ୍ ମିଳିବ।
କଟ୍।
ଆଜ୍ଞା କୁହନ୍ତୁ।
ଚଳାଇ।
ଆଜ୍ଞା ନାଇଁ ପତଳା ହେବେନି ସେଇଟା ଖାଇଲେ ବଟ ସେଇଟା ଟିକେ ଖାଆନ୍ତି। ତୀ ଆଉ।
ଆପ ଖାଇଲେ ଭଲ ଆପଣ ଟିକେ ଅଧିକା ମୋ
ଆଜ୍ଞା ଆଜ୍ଞା।
ଖାଇକି।
କାହିଁକି ମୁଁ ମୁଁ ଚାହୁଁଛି ମୁଁ ପତଳା ରୁହେ ବୋଲି।
ଆଜ୍ଞା ଅଧିକ ପତଳ ହେଲେ ଆଜ୍ଞା ଭଲ ଭଲ ନୁହଁ। ମୁଁ ଚାହୁଁଛି ଆପଣ ଟିକେ କୁହନ୍ତୁ ଆପଣ ଟିକେ ସୁସ୍ଥ ହେଲେ ବହୁତ ଭଲ।
ଆଜ୍ଞା ଆଜ୍ଞା କିନ୍ତୁ ମତେ ଏଇ ଏମିତି ସରୁଆ ରହିବାରେ ଭଲ ଲାଗୁଅଛି। ନାଇଁ ନାଇଁ ନାଇଁ ନାଇଁ ମୁଁ କେବେ ଅଣ୍ଡା ସିଝା ନାହିଁ ଆପଣ ହିଁ ଅଣ୍ଡା ସିଝା ଖାଇଛନ୍ତି ଏକା। ମୁଁ କଣ ଖାଇଛି ମୁଁ ତ ଅଣ୍ଡା ବି ଦେଖି ନାହିଁ।
ଆପଣ ଅଣ୍ଡା ଦେଖି ତ । ଆପଣଙ୍କୁ ଅଣ୍ଡା ଦେଖେଇଦେବି ଆପଣଙ୍କୁ।
ଆଜ୍ଞା ଆଜ୍ଞା ମୁଁ ତ ଏବେ ଅଣ୍ଡା ରୁ ବାହାରିଛି।
ଆଜ୍ଞା ଆପଣ ଯୋଉ ଭାତ ଡାଲମା ଆ ଆପଣ ଭାତ ଡାଲମା ଭୋଜନ କରିକି ଆ ଆସିଲ ପ୍ରାୟ ଅଫ ରେ ଥିଲେ ସେଇଟା।
ସେ ଘରେ ନାହାଁନ୍ତି କାଇ ନା ମୁଁ ପିତାଶ୍ରି ଭାତ ଡାଲମା କରିଥିଲି।
ଆଜ୍ଞା।
ତ ଆପଣଙ୍କ ଘରେ କିଏ କରିଥିଲେ?
କ ମାତ୍ରା
ମାତାଶ୍ରୀ ଆଜି ବସିଗଲେ ଟ୍ରେନ ରେ ଆଉ କାଲି ପହର ଦିନ ଆଡକୁ ପହଞ୍ଚି ଯିବେ ଆଉ ଆଉ ଆ ଆପଣ ଆପଣ କଣ ଆପଣ କୁଆଡେ ବୁଲିବାକୁ ଯାଉନାହାନ୍ତି।
ଆମେ ଏବେ ତ ତ କିଛି। ସନ୍ଧ୍ୟା ବେଳେ ଯଦି ମେଘାଛନ୍ନ ବାଦଲ ନ ଆସେ ତ ଆ ଆମ୍ଭେ ମାନେ ଦେଖିବୁ କୁଆଡେ଼ ଆମ ଭ୍ରମଣ
ଆଜ୍ଞା ଆଜ୍ଞା ନିଶ୍ଚିନ୍ତ କୁଆଡେ ଯିବେ ଭ୍ରମଣ?
ହ
କରିଆ
ସେଇଟା ଏବେ ଆମେ ଠି ଏଇ ସନ୍ଧ୍ୟା ବେଳେ ଆମେ ଭ୍ରମଣ କରି ବାହାରିଲନି ଯିବୁ ଆପଣ କୁଆଡେ଼ ଯିବେ ଭ୍ରମଣ କରିବା ପାଇଁ ସନ୍ଧ୍ୟାବେଳେ।
ଆଜ୍ଞା ଆ ରହିଛି, ଏବଂ ବରଷ ମଧ୍ୟ ଅଛି ତେଣୁ ମୋର ତ କୌଣସି ଜାଗାକୁ ଯିବାର ଇଚ୍ଛା ହିଁ ନାହିଁ। ଫିର୍ ବି ଯଦି ଇଛା ହେଲା। ଦେନ୍ ସେଇ ଆପଣଙ୍କ- ଆପଣ ଜାଣିଥିବେ ଆଉ ଗୋଟିଏ ଜାଗା ଆଉ। ସେଇ ଜାଗାକୁ ଯିବାକୁ ମୁଁ ଇଚ୍ଛୁକ ହେବି ଆଉ।
ହଁ- ଆଜ୍ଞା ଡାଣିଲି ବୁଝିଲି ଆପଣ ଜଗା କଥା କହୁଛନ୍ତି। ସେ ଜାଗାକୁ ଛୋଟ ପିଲା ଆପଣ ଘରେ ରହିଲେ ବହୁତ ଭଲ।
ଆଜ୍ଞା ଆଜ୍ଞା କିନ୍ତୁ ମୁଁ ତ ଛୋଟ ପିଲା ନୁହେଁ ନା।
ଆଜ୍ଞ ଆଜ୍ଞା ଆପଣ କଣ କହିଲେ ଆପଣ ଏବେ ଟିକେ ଅ ଟିକେ ବଡ ପରେ ଆପଣ ଗଲେ ସେ ଜାଗାକୁ ବହୁତ ଭଲ ହୁଅନ୍ତା।
ଆଜ୍ଞା ଆଜ୍ଞା। ମୁଁ ତାହେଲେ ଏବେ ଛୋଟ ଅଛି, ଆଗକୁ ବଡ ହେବି। ଏପର୍ଯ୍ୟନ୍ତ ବଡ ହେଇନାହିଁ। ଆପଣ ଜାଣିଛନ୍ତି ଗୋଟେ କଥା। ଆମର ଏ ଆମ୍
ଆପଣ କୁହନ୍ତୁ।
ଆଜ୍ଞା ହଁ। ମୁଁ କହିଲି କି ଆମର ଏଇଠି ଯୋଉ ମହିଳା ମିତ୍ର ମାନେ ବସିଥିଲେ। ସେମାନେ ଫ୍ରି ଫାୟାର ଖେଲୁଚ ଖେଳ ଖେଳୁ ଅଛନ୍ତି।
ଓ ହୋ।
ବୁଝିପାରିଲେ।
ନ ଦେଇ ପାରିବୁ ଖେଳ।
ଆଜ୍ଞା ଆଜ୍ଞା ଆପଣ ତାଙ୍କୁ ଶିଖେଇବେ। ଆସନ୍ତୁ ଆମ ମହାବିଦ୍ୟାଳୟକୁ ତାହେଲେ। ଆମର ମହାବିଦ୍ ବିଦ୍ୟାଳୟ ବହୁତ ଭଲ। ଆପଣଙ୍କ ଆପଣଙ୍କ ଆଜି ଆସୁନାହାନ୍ତି। ଆପଣ ଆମ ମହାବିଦ୍ୟାଳୟ ଖୁବ୍ ସହଜରେ ପସିପାରିବେ କାରଣ ଆପଣଙ୍କର ୟୁନିଫର୍ମ ଆମର ୟୁନିଫର୍ମ ଯେହେତୁ ଏକା। ଆପ୍- ଆଉ ଆମ କଲେଜ ହଉଚି ସମସ୍ତଙ୍କ ପାଇଁ ଖୋଲା। ତେଣୁ ଆପଣ ଯେତେବେଳେ ଚାହିଁବେ ଯୋଉଠିକି ଚାହିଁବେ ପଳେଇ ଆସିପାରିବେ। ବୁଝିପାରିଲି।
ମହାବିଦ୍ୟାଳୟ ତ ବହୁତ ଭଲ। ହ ଆଲାପଣଙ୍କର ତାହେଲେ। ସମୁ ସବୁ ତକ ଛାତ୍-ଛାତ୍ରୀ କଣ କରୁଛନ୍ତି?
ଆଜ୍ଞା ଆଜ୍ଞା ବହୁତ ବଡ ହୃଦୟାମ ମହାବିଦ୍ୟାଳୟର। ଆଜ୍ଞା ମୋର କିଛି ଗୋଟେ କାମ ପଡିଗଲା ମୁଁ ଆପଣଙ୍କ ପରେ କଥାବାର୍ତ୍ତା କରୁଛି।
ଆଜ୍ଞା ଆଙ୍ଗ ଟିକେ ଟିକେ ଚଙ୍କର ମୂଲ୍ୟବାନ ସମୟ ଦେଇଥିବାର।